ହ୍ୟାଲୋ।
କଣ କରୁଚନ୍ତି?
ବସଚୁ।
ହଁ। ଏଇ ବସିଚି ଏବେ ଖିଆ ପିଆ ସାରିଲାଣି ଆଉ ଆପଣ ଖାଇ ପିଇ ସାରିଲେଣି।
ସରିଲାଣି ଆଉ।
ଆଉ କେମିତି କଣ ଅଛନ୍ତି? ହଁ ଭଲ ଅଛି।
ଆଚ୍ଛା ଭଲ ଅଛି। କୁଆଡେ ବୁଲାବୁଲି କରିବା ପାଇଁ ପ୍ଲାନିଂ ଅଛି ନା ନାଇଁ ଏବେ?
ନାଇଁ ଏବେ ତ ରଜକୁ ଯାଇଥିଲୁ ବୁଲାବୁଲି କରିକି ଆସୁଚୁ ଏବେ ଛୁଆ ପାଠ ପଢା କରୁଚନ୍ତି ଆଉ ହୁଏନା ଯୁଆଡା ଯିବାର ନାହିଁ ଆଉ? ହଉ ଆଉ ଆପଣଙ୍କ ଆଡେ ଏ ନୂଆ ବର୍ଷ କେମିତି ପାଳନ କରାଯାଏ?
ନୂଆ ବର୍ଷ ତ ଆମେ ଯାଉ ଆମ ଗାଁରେ ଫିଷ୍ଟ ଭୋଜି କରିବା ପାଇଁ। ଯୋଉ ଆମେ ବ୍ୟାଚ୍ ଫିଷ୍ଟ୍ କରିବା ପାଇଁ ଯାଉ ମାନେ ଦିନ ଆମର ମାନେ ଜାନୁଆରୀ ଏକରେ ଭୋଜି ଟା ହୁଏ ହୁଏ ଯେ ଆଗରୁ ଆମେ କଥାବାର୍ତ୍ତା ହେଇ ସବୁ ସାଙ୍ଗସାଥି ମାନେ ଏକାଠି ହେଇଥାଉ। ଏକାଠି ହେଲା ପରେ ଆଗରୁ କଥା ହେଇଯାଇଥାଉ ମାନେ ଭୋଜିରେ ସବୁ କଣ କଣ ରହିବ? ହଁ ତିଆ ଆଇଟମ ତିଆରି ହବ ସବୁ କଥା ହେଇଯାଇଥାଉ ରୋଷେଆ ଡାକ ତାପରେ ହେଇଠୁ ବହୁତ ମଜାମସ୍ତି ହୁଏ ସେଦିନ।
ସାଙ୍ଗମାନେ ସବୁ ଆସିଥିବେ
ସାଙ୍ଗମାନେ ସବୁ ଆସିଥିବେ। ସାଙ୍ଗ ମାନଙ୍କୁ ଦେଖିଲାଠୁ ବହୁତ ଦିନ ହେଲା ଦେଖିନ ଥିବୁ ନା ଦେଖିଲା ପରେ ବହୁତ ଖୁସି ଲାଗେ ତାପରେ ହେଟୁ ଆମର ବି କେକ୍ କଟିଂ ଥାଏ। ଗୁପଚୁପ୍ ଆଣିଥାଉ। ଆଇସ୍ ଆଇସକ୍ରିମ୍ ଆଣିଥାଉ। ହଁ ତାପରେ ଏମିତି ମାନେ ସହିତ ଫଟୋ ଫଟ ଉଠାଯାଏ। ତାପରେ ମଜାମସ୍ତି କରିକି କେକ୍ କାଟିଥାଉ। ଆଉ
ହୁଁ ହୁଁ।
ଏମିତି ସବୁ ହେଇଥାଏ। ତାପରେ ଲାଷ୍ଟ କୁ ମାନେ ଆମର ସାଉଣ୍ଡ ଆସିଥାଏ ନାଚ ଗୀତ ହୁଏ। ସମସ୍ତେ ମିଶିକି ଡ୍ୟାନ୍ସ କରୁ, ଭୋଜି ଖାଉ। ଏମିତି ଆମର ନୂଆ ବର୍ଷ ଦିନ ହେଇଥାଏ। ଆଉ ଆପଣ କେମିତି କଣ ହ କେମିତି କଣ କରନ୍ତି?
ଆମର ତ ଯୋଉ ଭୋଜିଟା, ଆମେ ବ୍ୟାଚ ଫିଷ୍ଟଟା ଆଗରୁ କରିଦଉ। ଡିସେମ୍ବର ରେ ଆମେ କାରଣ ଡିସେମ୍ବରରେ କାହାର ସାଙ୍ଗମାନଙ୍କର ଛୁଟିଥିବ। ଯିଏ ବାହାରେ ଥିବେ ସେମାନେ ଆସି ଥିବେ ଘରକୁ ନା ଛୁଟି ଟାଇମରେ। ଆଉ ଯୋଉମାନେ ଯୋଉ ପଚିଶ ତାରିଖରୁ ପାଞ୍ଚ ତାରିଖ ପର୍ଯ୍ୟନ୍ତ ଯୋଉ ଛୁଟିଟା ଥାଏ। ମେରିଖିସ୍ ଲାଷ୍ଟରେ ସେଇ ଟାଇମରେ ଭୋଜିଟା ରଖିଦଉ। କାରଣ ଯାହା ପିଲା ଛୁଆ ପାଠ ପଢିବା ପାଇଁ ଯାଉଥିବେ, ଛୁଟି ସେଇ ଟାଇମ ଟା ନା। ଆଉ ଯିଏ ଯୁଆଡେ ଯାଇଥିବେ ବାହାରକୁ ସେଇ ଟାଇମରେ ଛୁଟିରେ ଆସିଥିବେ। ତେଣୁ ଆମେ ସେତେବେଳେ ଫିଷ୍ଟ କରୁ। ଆଉ ସମସ୍ତେ ଏକାଠି ହେଇକିନା କିନ୍ତୁ ନୂଆବର୍ଷ ବହୁତ ଖୁସି ଲାଗେ କାରଣ ବହୁତ ପୁରୁଣା ଦିନର ସାଙ୍ଗମାନଙ୍କୁ ସମସ୍ତଙ୍କୁ ଦେଖିବ। ତାଙ୍କ ପରିବାରକୁ ଦେଖିବ। ହଁ ତାଙ୍କ ପରିବାର ପିଲା ଛୁଆ ସମସ୍ତେ ଆସିଥିବେ ନା। ସେ ଭାରି ଖୁସି ଲାଗେ। ଆଉ ଭୋଜି ତ ଏମିତି ଖାଇବାର କିଛି ନାହିଁ ନା କିନ୍ତୁ ସାଙ୍ଗ ବନ୍ଧୁ ମିଳନଟା ସେଇଟା ହଉଛି ବଡ କଥା।
ସାଙ୍ଗର ମହତ ବୋଲି ଗୋଟେ ଜିନିଷ ସେଇ ଦିନ ହିଁ ମାନେ ଦେଖିଲାଠୁ ମାନେ ଖୁସି ଲାଗେ ବହୁତ।
କଥା ହେଇପାରୁଚେ, ଦେଖି କିନ୍ତୁ କାହାକୁ ଦେଖି ପାରୁଛେ, ମାନେ ସାମ୍ନା ସାମ୍ନୀ ହେଇକି କଥାବାର୍ତା ହେଇପାରୁଛି କି। ସେଇଟା ଗୋଟେ ଖୁସିର ମୁହୂର୍ତ୍ତ ଆଉ। ଆଉ ନୂଆ ବର୍ଷ ତ ଏମିତିରେ ଆମ ଓଡିଆଙ୍କର ପର୍ବ ନୁହେଁ। ସେଟା ଏଇ ଯୋଉ କିନ୍ତୁ କିନ୍ତୁ ବେଶୀ ପାଳନ କରୁଛନ୍ତି ଏବେ ଆଉ। ଏମିତି ଏ ସମ ତାଙ୍କୁ ରାତି ବାରଟାରୁ ୱିସ୍ କରିବେ। କାହାକୁ ଜଣେଇବେ ଅଭିନନ୍ଦନ ଏମିତି ଘୋ ଘା କରନ୍ତି। ସାଉଣ୍ଡ ଫାଉଣ୍ଡ ଆଣିକିନା ଲଗାନ୍ତି।
ଆଉ ଆପଣଙ୍କ ଆଡେ ଦଣ୍ଡ ନୃତ୍ୟ ହୁଏ?
ହଁ ଦଣ୍ଡ ଦଣ୍ଡ ନୃତ୍ୟ ବହୁତ ଭଲ ସେ ହୁଏ ଚୈତ୍ର ମାସରେ।
ଆଛା। ଆମର ବି ଏପଟେ ବହୁତ ଧୁମଧାମ ରେ ହୁଏ। ମାନେ ଚୈତ୍ର ମାସ ଯୋଉ ସଂକ୍ରାନ୍ତି ଦିନଠୁ ଆଇଁଷ ଛାଡି ଦିଅନ୍ତି, ଆଇଁଷ ବାରଣ କରିଥାନ୍ତି। ତାପରେ ଏ ଯୋଉ ଏକ ତାରିଖ ଏପ୍ରିଲ ଏକରୁ ସେଇଦିନ ଯୋଉ ଦଣ୍ଡ ଉଠେ ସେଦିନଠୁ ତେର ଭକ୍ତ ମାନେ ଉପବାସ କରିଥା ଥାନ୍ତି। ଆଉ ବହୁତ ପିଲା ବି ହଁ। ଆଉ ଉପବାସ କରିଥାନ୍ତି। ତେର ଦିନି ଆଙ୍କ ଦିନରେ ଯେଉଁ ଧୂଳି ଧୂଳି ଦଣ୍ଡ ହୋଇଥାଏ। ଧୂଳି ଦଣ୍ଡ ଦେଖିବାକୁ ବହୁତ ଲୋକ ବି ହୁଅନ୍ତି। ମାନେ ଯାହାର ଯାହା ମାନସିକ ଥାଏ ସବୁଆଡୁ ମାନେ ଦଣ୍ଡୁଆ ଆସନ୍ତି। ମାନେ ଗୋଟେ ଜାଗାରେ ଦଣ୍ଡ ହୁଏ। ମ ମଣ୍ଡପ ହଉ ବା ଯୋଉ ଯୋଉଟି ବଡ ଜାଗା ଦେଖି ସେଇଠି ଦଣ୍ଡ ନୃତ୍ୟ କଥା ହଁ ସେଇଠି ସବୁ ଧୂଳି ଦଣ୍ଡ ହେଇଥାଏ। ତାପରେ ରାତିରେ ମାନେ ସନ୍ଧ୍ୟା ଟାଇମରେ ଠାକୁରଙ୍କୁ ଦିଆ ହୁଏ ଝୁଣା ଧୂପ ଦିଆ ହୁଏ। ଝୁଣା ଧୂପ ଦେଇ ସାରିଲା ପରେ ତେର ଭକ୍ତ ମାନେ ଅନ୍ନପ୍ରସାଦ ସେବନ କରନ୍ତି। ସେତେବେଳେ ଟାଇମ ରେ ଗୋଟେ ରହିଥାଏ ତାଙ୍କର ଗୋଟେ ନିୟମ। ନିୟମ ବୋଲିକା ମାନେ ଯଦି କିଛି ଅନ୍ନରେ ମାନେ ଗୋଡି କିମ୍ବା ଚୁଟି ମାନେ କିଛି ଗୋଟେ ମାନେ ବାହାରିବ, ମାନେ ଆଉ ତା ଦଣ୍ଡୁଆ ମାନେ ବା ଯେ ତେର ଭକ୍ତ ମାନେ ଯାଇଥାନ୍ତି ସେମାନେ ଆଉ ଗ୍ରହଣ କରିବେ ନାହିଁ ଗ୍ରହଣ କରନ୍ତିନି ତାପରେ ଏଇ ସେତବେଳେ ସେ ଖାଇଲା ଟାଇମରେ କାହା କଥା ମାନେ ତାଙ୍କ କାନରେ ଯେମିତି ନଶୁ ଶୁଭେ କୁକୁର ଭୁକିବା ମାନେ ଆଉ ନ ଶୁଭାଯାଏ ସେଥିପାଇଁ ମାନେ ଏ ଖୋଳ, କୀର୍ତ୍ତନ, ତାଳ ପୁରା ଘଣ୍ଟ ଫଣ୍ଟ ବାଜିକି ପୁରା ଜୋରରେ ଧୁମଧାମରେ ମା ମାନେ ହୋଇଥାଏ ସେତବେଳେ ଟାଇମରେ ତେରଭକ୍ତମାନେ ଆଉ ହୁଁ ଏକାଥରେକ ଖାଇବେ ଖାଇବେ ତାପରେ ସେଇ ପ୍ରସାଦଟା ବହୁତ ବଢିଆ ଲାଗିବ।
ସେଇଟା ହଉଚି ମୂଲ୍ୟବାନ କାରଣ ତାଙ୍କ ଜୀବନ ସେଇଟାମାନେ ପ୍ର ଦିନଟାଙ୍କ ଏତେ ମାନେ ଭୋକ ଉପାସ ରହି ସେଇ ଗୋଟିଏ ଟାଇମ ସିଏ ଖାଆନ୍ତି ନା ଆଉ ଯଦି କିଛିଟା ବାହାରିଲା। ପୁଣି ସିଏ ଆଉ ସେଠୁ ଖାଇବେନି ଚୁପ୍ କି ଉଠିଯିବେ କାହାକୁ ବି କହିବେନି ହଁ।
ଏମତି ରହିଥାଏ ତାପରେ ରାତିରେ ଏଇ ଯୋଉ ଦଣ୍ଡ ନୃତ୍ୟ ହୁଏ ସବୁ ସେଇ ତାଙ୍କ ତାଙ୍କ ପିଲା ଭିତରେ ଯଉ ତେର ଭକ୍ତ ଯାଇଥାନ୍ତି ବା ଅନ୍ୟ ପିଲାମାନେ ଯାଇଥାନ୍ତି। ଏଇ ସବୁ କିଏ ମାନେ ହାଡିଆ ଜାଣି ର-ରୋଲ କରନ୍ତି ଆଉ ଶିବ ପାର୍ବତୀ ହୁଅନ୍ତି। ଆଉ ମାନେ ଯୋଉ ଯୋଉ ବିଷୟ ହେଇଥାଏ। ହେଁ ନା ନା-ନାବ କାଳୀ ଆଉ ଏମତି ସବୁ ବିଷୟ କରିଥାନ୍ତି ଅଷ୍ଟ୍ର ବକ୍ର। ଏଇରା ସବୁ କରିଥାନ୍ତି ହୁଁ ଏମତି ବହୁତ ଲୋକ ବି ଦେଖିବାକୁ ଆସନ୍ତି ସବୁ ଗାଁ ରୁ ମାନେ ଚାରି ସେମାନେ ବାଟେ ଯୋଉ ଥାଏ ଗାଁ ସବୁ ଲୋ ଲୋକ ବି ସବୁଆଡୁ ଆସିିନ୍ତି ଦେଖିବା ପାଇଁ ଗାଁ ରେ ବି ଲୋକ ବହୁତ ଭାବରେ ସେ ଏଠି ବି ସବୁ ଜିନିଷ ବିକ୍ରି ହୁଏ ଖାଇବା ଜିନିଷ। ଆଇସ୍କ୍ରିମ୍ ଗୁପଚୁପ୍ ଖୁସି ଲାଗେ ହଁ ଆମର ଏପଟେ ଏମ୍ ଟି ହୁଏ ଦଣ୍ଡ ନୃତ୍ୟ ଆମ ଓଡିଶାର ଗୋଟେ ଫେମସ ନୃତ୍ୟ। ହଁ।
ବହୁତ ତେର ଭକ୍ତ କାରଣ ତାଙ୍କ ଜୀବନ ଟା ସେଇଟା ତେର ଦିନ ଯାକ ବିନା ଚପଲ ରେ ବିନା ଖାଦ୍ୟରେ ପ୍ର ମାନେ ଦିନକୁ ଥ ଥରେ ଖାଇବେ ସେ ପୁଣି ରାତିରେ କିନ୍ତୁ ଦିନ ବେଳା କାହାଠୁ କିଛି ଖାଇବେନି। କିନ୍ତୁ ଥରେ ପୂଜା ମାନେ ଯେତବେଳେ ଦ ତାଙ୍କର ଯୋଉ ସରିଯିବ ଦିନର ଯୋଉ ଧୂଳି ଦଣ୍ଡ ଟା।
ହଁ ଧୂଳି ଦଣ୍ଡରେ ଖାଲି ବାସ୍ ଖାଲି ଯାହା ପଣା ପିଇବେ ଏଁ
ଏବଂଶାନ୍ତିରେ ଟିକେ
ସେତେବେଳେ ଭଗବାନଙ୍କର ଆଶୀର୍ବାଦ ଅଛି ବୋଲି ସିଏ ଏତେ ସବୁ ସହି
ବିନା ଚପଲରେ ଖରାରେ ସେ ଚାଲୁଚନ୍ତି।
ହଉ।
ଏଇଟା ଗୋଟେ ମାନେ ତାଙ୍କର କଷ୍ଟଦାୟକ ତେର ଦିନି ଆଉ। ଆଉ ଦଶହରା କେମିତି ଆପଣଙ୍କ ଆଡେ ହୁଏ?
ଦଶହରା ଦଶହରା ତ ଅଷ୍ଟମୀ ଦିନ ମା ଦୁର୍ଗାଙ୍କର ପୂଜା ହୁଏ ଦୁର୍ଗାଙ୍କ ପୂଜା ପରେ ତାପରେ ଯୋଉ ଭସାଣି ହୁଏ ଭସାଣି ରେ ବହୁତ ଲୋକ ହୁଅନ୍ତି। ଯଉ ବଳଦୁରା। କୁ ସଜେଇକି ଯାତ୍ରା କରନ୍ତି ବିଘ୍ନ ପ୍ରକାସବୁ ଆସିଥାଏ ମାନେ କଢେଇ କଣ୍ଢେଇ ଟାଇପ ର ଯୋଉ ନାଚନ୍ତି ଆଉ ଉ ବାଜା, କୀର୍ତ୍ତନ ସ ସବୁ ମାନେ ଆସିଥାଏ। ମାଇକି ଏଟା ସବୁ ଆସିଥାଏ ତାପରେ ସବୁ ଦି ସ ବି ବିକ୍ରି ହୁଏ ଆଉ ଖାଇବା ଜିନିଷ ବିକ୍ରି ହୁଏ ଡ୍ରେସ୍ ସବୁ ଏମିତି ବିଭିନ୍ନ ପ୍ର ପ୍ରକାର ଜିନିଷ ବିକ୍ରି ହୁଏ ପିଠା ପଣା ବି ହୁଏ ମାନେ ବନ୍ଧୁବାନ୍ଧବ ଆସନ୍ତି ଅ ଏମ୍ ପା ଏ ସବୁ ଦଶହରା ମଧ୍ୟ ପାଳନ ହୁଏ।
ହୁଅ ଆଉ ବନ୍ଧୁବାନ୍ଧବ ଆସିଥିବେ ସମସ୍ତେ ମିଶିକିନା ବୁଲାବୁଲି କରିବା ପାଇଁ। ଗୋଟେ ବହୁତୁ ଖୁସି ଲାଗୁଥୁବ ଆଉ।
ହଁ।
ଓ ହୋ।
ଆଉ।
ହୁଁ
ଆଉ ଏହାପରେ କଣ ପର୍ବପର୍ବାଣି ରହିଛି ତା ବିଷୟରେ କିଛି କୁହନ୍ତୁ?
ତାପରେ ତ ପର୍ବପ୍ରବାଣୀ ଏଇନା ଯୋଉ ଏଇନା ଚାଲିବ ରଥଯାତ୍ରା ରଥଯାତ୍ରା ପରେ ତ
ରୀ ମାନଙ୍କର ଗୋଟେ ଓଷା ଆସୁଛି ଶ୍ରାବଣ ମାସ ହଉ କୁହନ୍ତୁ। ଶ୍ରାବଣ ମାସ ଶ୍ରାବଣ ମାସେ କଣ କେମିତି ଆପଣଙ୍କ ଘର ସଦସ୍ୟ ଯାଉଥିବେ?
ହଁ ଯାଆନ୍ତି ଆମର ଶ୍ରାବଣ ମାସରେ ଆଇଁଷ ଛାଡି ଦେଇ ଥିବେ ମାନେ ଯାହାର ମାଂସିକ ଯିଏ କରିଥିବେ ସିଏ ଆଇଁଷ ଛାଡି ଦେଇଥିବେ ଆଉ ସେ ମାସ ଟା ଯାଙ୍କ ମାସଟା ଯାଙ୍କର ଚାରିଟା ପାଳି ପଡେ। ଚାରିଟା ସୋମବାର ପଡେ ସୋମବାର ପଡେ ମାନେ ସୋମବାର ଠାକୁରଙ୍କଠି ପାଣି ଢ଼ଳା ଯିବ କିନ୍ତୁ ରବିବାର ଦିନଠୁ ପିଲା ଘରୁ ବାହାରିକି ଯାଇଥିବେ। ଅରୁଆ ଖାଇକି ନା ଆଉ ସେ ଗୋଟିଏ ନୂଆ ବସ୍ତ୍ରର ଦେହାନ କରିକିନା ସେ ଯାଇଥିବେ। ଆଉ ସେ ବସ୍ତ୍ର ସେକେଣ୍ଡ ମାନେ ପୁରୁଣା ବସ୍ତ୍ର ପିନ୍ଧିବେନି ସେ ଯାଆନ୍ତି ଆଉ ନଦୀରୁ ପାଣି ସେଠି ବାଲୁଙ୍ଗା ପୂଜା କରନ୍ତି ପାଲପ ନଦୀ ପାଖରେ ବାଲୁଙ୍ଗା ପୂଜା କରିକିନା ପାଣି ଖାନ୍ତି। ପାଣି ଉଠେଇ ସାରିଲା ପରେ ସେଠି ପରିସ୍ରା କରନ୍ତି କିମ୍ବା ଲାଟ୍ରିନ୍ ଯାଆନ୍ତି। ପୁଣି ଆଉ ଥରେ ଗାଧେଇବେ କିନ୍ତୁ ତାଙ୍କର ଯୋଉ ପାଣି ଭାର ଟା ନେଇକି ଯାଆନ୍ତି ସେଇଟାକୁ ସେ କୋଉଠି ରଖନ୍ତି ନାଇଁ ମାନେ ତଳେ ରଖନ୍ତିନି କୋଉଠି ଭାଡା ବନ୍ଧା ହେଇଥିବ। ସେଇଠି ରଖିବେ ଆଉ କାଲି ପାଦରେ ଚା ଖାଲି ପାଦରେ ଚାଲି ଚାଲି ସେ ଯେକୌଣସି ମନ୍ଦିର ଶିବ ମନ୍ଦିର ହଉ ସେ ନେଇକିନା ପାଣି ଢାଳିକି ଆସିବେ ତା ପରଦିନ ଆଉ। ଠାକୁରଙ୍କୁ ଦର୍ଶନ କରିକି ନା ପାଣି ଢାଳିକି ଆ
ଇଆ ପରେ ଆସୁଛି ଆମର ଏବେ ହେଇଯିବ କଣ ମା ଲକ୍ଷ୍ମୀଙ୍କର ପୂଜା ଲକ୍ଷ୍ମୀ ପୂଜା ଯୋଉ ଗୁରୁବାର କରାଯାଏ ମାଗଶିର ମାସରେ ମାଗଶିର ମାସରେ ପଡିଥାଏ ହୁଁ।
ସେ ତ ଝିଅ ପିଲାଙ୍କର ବହୁତ ବଡ ପର୍ବ ନା।
ପର୍ବ ବହୁତ ବଢିଆ ଲାଗେ। ହଁ ଗୋଟେ ନାରୀ ପାଇଁ ଗୁରୁବାର ଓଷା ହଉଛି ପ୍ରଧାନ୍ୟ ଓଷା ଆଉ ସେ ଓଷାରେ କଣ କେମିତି ରହିଛି ଆପଣଙ୍କର?
ସେ ଓଷା ନା ଯୋଉ ମର୍ଗେଶ୍ଵର ମାସ ଟାଙ୍କ ଙ୍କ ଆ ପ୍ରଥମରୁ ଆରମ୍ଭ ରୁ ମାନେ ଆଇଁଷ ମା ମାସଟା ଯାଙ୍କ ଛାଡିବ ତା ପରେ ଚାରିଟା ଗୁରୁବାର ପଡେ ଚାରିଟା ଗୁରୁବାଡ ପଡେ ସେ ପ୍ରଥମ ଗୁରୁବାରଠୁ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
ସ ବର୍ଷ ଚାରିଟା ପଡେ ଆଉ ସେ ପ୍ରଥମ ଗୁରୁବାରୁଟୁ ହିଁ ମା ମାନେ ଯୋଉ ବୁଧୁବାର ଦିନଠୁ ଲିପା ପୋଛା ସବୁ ସାରିଥିବ ତାପରେ ଝୋଟି ଚିତା ଆଙ୍କି ଥିବ ପୁଣି ରାତିକୁ ଉଠିକିନା ଗାଧେଇବ ଗାଧେଇକିନା ଏଠୁ ମା ଲକ୍ଷ୍ମୀଙ୍କୁ ପୂଜା କରିବ ପୂଜା କରିବ ତାପରେ ମା ଲକ୍ଷ୍ମୀଙ୍କର ପ୍ରସାଦ ଅ ତିଆରି କରିବ ପ୍ରସାଦ ତିଆରି କରିବ ତା ଉପରେ ଆଣିମ ହେଠୁ ଆଉ ଟିକେ ମାଙ୍କର ପୂଜା କରିବ ତାକୁ ବହି ପଢିବ। ବହି ପଢି ସାରିଲା ପରେ ପ୍ରସାଦ ଲଗେଇବ। ପ୍ରସାଦ ଲଗେଇକି ନିଜେ ପୁଣି ଯାଇକିନା ପ୍ରସାଦ ଗ୍ରହଣ କରିବ ଆଉ ଏମିତି ଚାରି ପାଳିଆଙ୍କ ତିନି ପାଳି ଯାଙ୍କ ହଁ।
ଆମର ଏପଟେ ମାଣ ଗଉଣୀ ବସା ହୁଏ। ଠାକୁରଙ୍କର ଯୋଉ ମାଣ ଧଳା ଧାନ ଧଳା ଧାନରେ କେବଳ ମେଣ୍ଟି କରି ରା ହୁଏ ଠାକୁର ମାନେ ତିନିଟା ମାଣ ଗଉଣୀ ଉପରେ ତିନିଟା ଗୁଆ ରଖାଯାଏ। ଆଉ ମାନେ ଯେ ଧାନ ପେଣ୍ଠିଟାକୁ ମାନେ ଠାକୁରଙ୍କ ଉପରେ ରଖାଯାଏ ଠାକୁରଙ୍କ ଫଟୋ ମୂର୍ତ୍ତିକୁ ସେଇଠି ର ରଖାଯାଏ ନାଲି କପଡା ବା ହଳଦିଆ କପଡା ଠାକୁରଙ୍କୁ ପିନ୍ଧା ହୁଏ ତାର ପୂର୍ବ ଦିନ ରାତିରୁ ଘର ଦ୍ୱାର ଲିପା ପୋଛା ହେଇ ଚିତା ପଡିଥାଏ ତା ପର ଦିନ ରାତି ତି ଗିରୁ ଉଠି ଏଇ ସବୁ ମାନେ ସବୁ ଫୁଲ ଧୂପ ଦୀପ ନଇବେଦ୍ୟ ମାନେ ଯୋଉ ପଞ୍ଚାମୃତ ରହିଛି ଠାକୁର ଠାକୁରଙ୍କର ଯୋଉ ଭୋଗଟା ଭୋଗଟା କିନ୍ କିନ୍ତୁ ଠାକୁରଙ୍କର ଗୋଟେ ନିୟମ ରହିଛି ଦଶ ପ୍ରକାର ଫଳରେ କଞ୍ଚାମୃତ ଟା ତିଆରି ହବ ସେଇଟା ମା ଲକ୍ଷ୍ ଲଷ୍ମୀ ଠାକୁୁରାଣୀଙ୍କ ପାଖରେ ଲାଗିଥାଏ। ଲାଗି ସାରିଲା ପରେ ତିନି ଧୂପ ବହିରେ ଲେଖା ହେଇଛି ତିନି ଧୂପ ତିନି ଧୂପ ଯଉ ଖରି ଦିଆଯାଏ ବାରଟା ଟାଇମରେ ସେଇଟା ମାନେ ଅନ୍ନ ଯୋଉ ପ୍ରସାଦ ତ ମାଆଙ୍କୁ ଦିଆ ହୁଏ ଯିଏ ଯେତେ ପ୍ରକାର କରିପାରିବ। ହଁ ମର କିନ୍ତୁ ନିହାତି ମାଙ୍କର ରହିଛି ଡାଲମା ଆଉ ଶାଗ ଭଜା ଜା ଆଉ ଖେଚେଡି ଆଉ ପୁରୀ ମଣ୍ଡା କାକରା ଏତିକି ମାନେ ପ ନିୟ ରହିଛି ଏତିକ ଭୋଗ ମାନେ ନିହାତି ଲାଗିବ ଲାଗି ସାରିଲା ପରେ ସନ୍ଧ୍ୟାରେ ଯୋଉ ଧୂପଟା ଦିଆଯାଏ ହଁ ପୋଡପିଠ ପିଠା ଯେ କିନ୍ତୁ ମାନେ ପିଠାଟା ପୋଡା ଯିବନି ଗୁରୁବାର ବୋଲି ବହି ରେ ବାରଣ ଅଛି ପୋଡ ପିଠା ପୋଡା ଘ ହଜିବନି କିନ୍ତୁ ହ ଚିତଉ ପିଠା ବୋଲି କୁହାଯାଇଛି କିନ୍ତୁ ସନ୍ଧ୍ୟାରେ ସେ ପିଠାଟା ସନ୍ଧ୍ୟା ଦେବେ ସମୟରେ ଦେଇ ସାରିଲା ପରେ କେବଳ ପାଣି କିଛି ରହିବନି ଖାଲି ଗୁ ଗୁଡ ଘିଅ ମହୁ ଆଉ ଚୁନା ଚୁନା ଯୋଉ ଅରୁଆ ଚାଉଳରେ ଯୋଉ ଚୁନାଟା ହେଇଥିବ ସେ ଆଉ ଏଇ ଆଉ ଗୁଜୁରାତି ଆଉ କାଜୁ ଏଇଟା ସବୁ ପଡ଼ିକି ଘିଅରେ ଗୋଟେ ପିଠା ପ୍ରସ୍ତୁତ। ଯେହେତୁ ସେଇଟା ସନ୍ଧ୍ୟା ଟା ରେ ଭୋଗ ଲାଗିଥାଏ।
ହଁ ସେଇଟାକୁୁ ହିଁ କୁହାଯାଏ ପୋଡପିଠା ହଁ। ଓହୋ ସେ ବହୁତ ମାନେ ଚାରି ପାଳି ମାନେ ହଁ।
ହଁ।
ଅହଃ ସେ ଯୋଉ କିନ୍ତୁ ଲାଷ୍ଟ ପାଳି ଯୋଉଟା ପଡ଼େକି ସେଇଟା ବହୁତ ଖୁସି ଲାଗେ କାରଣ ସେ